ଏଇଠି ଟିିକିଏ ବସିଥିଲି ଫାଙ୍କାରେ ଆଉ
ଉୁଁ ଆଉ କଣ ଖାଇଥିଲ କଣ?
ଆଜିତ ନନଭେଜ ବାରି। ହଁ ନନଭେଜ ଖିଆ ହେଇଥିଲା ଆଉ ତମେ।
ହଁ ଆମରବି। ବି ଆମରବି ହେଇଥିଲା ଏଇ ମମି କରିଥିଲେ ମାଛ ତରକାରୀ ଭାତ କରିଥିଲେ ମୁଁବି ଖାଇଥିଲି।
ଆମର ଆଜି ଚିଙ୍ଗୁଡି ଛହେଇଥିଲା ତମର ଆଜି ମାଛ ହେଇଥିଲା ଆଉ।
ହଁ ସଣ୍ଡେ ଅଛି ଆଉ ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ଏବେ ବିଶ୍ରାମରେ ଚାଲିଚନ୍ତି। ତାପରେ ଉଠିବି ଚା ପାଣି ହେବ। କଣ ତାପରେ ଦେଖିଆ ଏବେ ସବୁ ଶୋଇଛନ୍ତି।
ଚ୍ଛାଆ। ଆଉ ଦଶହରାତ ଆସିଲାଣି ଆଉ କଣ କଉଠି ବୁଲିବାର ପ୍ଲାନ୍ ଅଛି।
ଦଶହରାରେତ ଆମର ଯେହେତୁ ମାନେ ମ୍ୟାରେଜ ଲୋକ କେଭେ ଯାଇପାରୁନି ଘରକୁ। ତ ସେତେବେଳେ ଦଶଦିନ ଛୁଟିଥାଏନା ପିଲାଙ୍କର। ତୋ ଘରୁକୁ ମୋର ଯିବାର ଭାରି ଇଚ୍ଛା ଅଛି କେତେ ବର୍ଷ? ତାହେଲେ ଯିବା ହେଇନି ଦେଖିବା ଆମ ଗାଁରେ କଣ କେମିତି ହବ।
ଓହୋ ତୁମେ ତାହେଲେ ତମ ଗାଁରେ ହୁଏତାହେଲେ ଦୁର୍ଗା ପୂଜା।
ହଁ ହଁ ଆମ ଗାଁରେ ବଡ ଦୁର୍ଗାପୂଜା ହୁଏ।
ନାଇଁ ମୁଁତ ଆମ ଗାଁରେବି ଟିକେହୁଏ ମୁଁ ବି ଯାଏ ମାନେ ବୁଲିବା ପାଇଁ ଯୋଉ କଟକ ବାଲିଯାତ୍ରା ମାନେ କଟକ ଦୁର୍ଗା ପୂଜା ଫେମସନା ଚାନ୍ଦି ମେଢ ହେଲା। ଉ ମାନେ ଯାଇ ତମେ ଯାଇଚ କେବେ ବୁଲିବା ପାଇଁ?
ହଁ କଟକତ ଆମ ସେପଟେ ଯାଏ ଆଉ।
ହଁ ପାଖାପାଖି ରହୁଥିବେ ଯିବ ଆଉ
ଉୁଁ ଆଉ ରଜ କେମିତି
ରଜ ରଜ କେମିତି ହଁ ସେମିତି ଆଉ ଭଲ ଗଲା ହୋଉ ଏମିତିତ ଯୋଉ ଗରମ ହଉଥିଲା।
ହଁ ରଜରେତ ପ୍ରବଳ ଗରମ ଚାଲିଥିଲା।
ରଜ ଗଲା ଦଶରା ଆସିଲା ଏମିତି ସବୁ ମାନେ ଫଙ୍କସନ ପଡିବ। ମଁ ଆଉ
ରଜରେ କଣ ରଜରେ ମୁଁ ଏମିତି କୁଆଡେ ଯାଇନଥିଲି ଏଇ ଆମ ଘର ପାଖରେ ଏଇଠି କଣ ମାନେ ହୁଏ ରଜ କୁଇନ ଟାଇପ ଏରା ମାନେ ଗାଁ ସାରା ସବୁ ମିଶିକି କରନ୍ତି।
ମାନେ ଭଲ କରନ୍ତି ଯେମତି ଆମର ଟିଭିରେ ଅଡିସନ ହଉଚି ରଜ କୁଇନ ପାଇଁକା। ସେମତି ମାନେ ଏଠି ମାନେ କରନ୍ତି ସବୁ ମୁଁ ଯାଇଥିଲି ବୁଲିବା ପାଇଁ ଆଉ ସମସ୍ତେ ଯାଇଥିଲୁ ଘରେ ସମସ୍ତେ ଯାଇଥିଲେ।
ଆ ଚ୍ଛା
ତମର କଣ କେମିତି ଗଲା ରଜଟା?
ରଜ ଆମର ଏଥର ବହୁତ ଖରାପ ହେଇଗଲା କାରଣ ରଜ ଟାଇମରେହିଁ ପୁଣି ଦେଢଶୁର ଏକ୍ସପାର୍ଟ କଲେ ତ ଆମର ରଜ ଟା ହିଁ ବହୁତ ଖରାପ ହେଇଗଲା। ବର୍ଷ ଟା ହିଁ ଖରାପରେ ଯିବ।
ହଁ ରଜରେ କିଛି ବି କରିିବି ପାରିବନି ମାନେ ବର୍ଷ ସାରା ବି ଠାକୁରଙ୍କ ଘର ବି ଯାଇପାରିବନି ହଁ ଏଇତ ହଉଛି ଅସୁବିଧା ହଉ ମାନେ ଖୁ ମାନେ ଯୋଉଟା ମାନେ ଖୁସି ଦିନ ହଉ କିଛି ପର୍ବପର୍ବାଣି ଥିବ ଯଦି କିଛି ହେଇଯିବ ହେଲେ ମନ ବି ଦୁଃଖ ହୁଏ।
ହଁ ବହୁତ୍।
ଦଶରାକୁ ବି ସେମିତି ମାନେ ତମେ ଆଉ ଏତେ ବୁଲାବୁଲି କରିପାରିବନି ଠାକୁଙ୍କ ପାଖକୁ ଯାଇପାରିବ ନାଇଁ କି?
ହୁଁ ହଁ ଆମର ଏଥର କିଛି ପୂଜା ଫୂଜି ହବନି ତଣ କାଲି ଏଇ ଗାନରେ ଯାଇକି ନିଜ ଘର ଟିକେ ବୁଲି ଦେଇକି ପଳେଇ ଆସିଲେ ମନ ଟା ଟିକେ ଭଲ ଲାଗିବ ଆଉ।
ଉ ହୁଁ ଆଉ ଦୁର୍ଗାଅଷ୍ଟମୀର କର ନା ନାଇଁ ମାନେ କରନି?
ନାଇଁ ଏମତିରେ ବି ଆମର ଦୁର୍ଗାଷ୍ଟମୀ ପୂଜା ନାହିଁ। ଆମେ ଖାଲି ପାଳିବୁ ଯେହେତୁ ଅଛି ଗଟେ ବୋଲି ପବ କିନ୍ତୁ ଆମର ଓଷା ନାହି
ଆଚ୍ଛା ନାଇଁ ନାଇଁ ଆମର ଯ ଏଠି ଘର ପାଖରେ ହୁଏ ଏଠି ମାନେ ସବୁଆଡେ କଣ ଦଶ ଭୁର୍ଜା ହୁଅନ୍ତି ମାନେ ହାତଟା ଆମର ଏଠି ମାନେ ପ୍ରସିଦ୍ଧ ଅଳା ହଉଛି ବିଂଶଭୂଜା ଏଠି ମାନେ ବହୁତ ମାନେ ଦୂର ଦୂରରୁ ଲୋକ ଆସନ୍ତି ଆଉ ଦୁର୍ଗା ଅଷ୍ଟମୀରେ ଲୋକମାନେ କରନ୍ତି ହଁ ସିଏ କଣ କରନ୍ତି ନା ତମେ ସେଟା ଜାଣିବି ନଥିବ ତମେ କହୁଛ ନା ତମେ ସେଇଟା ନାହିଁ ମାନେ ଦୁର୍ଗା ଅଷ୍ଟମୀ ଟା କରୁନାହାନ୍ତି ଏବେ ଏବେ ବି କରୁଛନ୍ତି ମାନେ ଝିଅ କଣ ସ୍ତ୍ରୀ ଲୋକ ସମସ୍ତେ କରୁଛନ୍ତି
ହଁ
କିନ୍ତୁ ଆମର ଏଠି ମାନେ ପଣାହାଣ୍ଡି ଗୋଟେ ଭୋଗ ଦିଆହେଉଛି ମାନେ ଧର ତମେ ଗୋଟେ ମାନିସ କ କିଛି ରଖିଛ ତାହେଲେ ସେଇଟା ମାନେ ପଣାହାଣ୍ଡି ସହ ମାନେ ଭୋଗ ସହ ମାନେ ଭଲ କାଜୁ ଖିସମିସ ଚେରି ସେଉ ଡାଳିମ୍ବ କନ୍ଦ ମିଶ୍ରି ଏସବୁ ଦେଇକି କି ମାନେ ଲାଲି କପଡ଼ା ବନ୍ଧା ହବ ଶଙ୍ଖା ସିନ୍ଦୁର ଦିଆହେବ ସେ ମାଆଙ୍କ କଥରୁ ପୂଜା ହେଇକି ମାନେ ସେଇଆକୁ ଖାଇକି ସେ ପୁରା ଦିନ ସାରା ରହିବେ ସେଇଆକୁ
ମାନେ ଆମର ଏଠି ମାନେ ଏ ପାଇଁକା ମାନେ ପ୍ରସ୍ଥତ ମାନେ ବିଂଶପୂଜା ଦୁର୍ଗା କୁହନ୍ତି ପଣା ହାଣ୍ଡି ହେରିକା ଦିଆ ହୁଏ ମବା ଆଉ ତମେ କେବେ ଆସ ବୁଲିକି ଯିବ ଆଡେ ଦେ ଦେଖି ନଥିବ ମାନେ ଏମତି ହଁ ଦୁର୍ଗାଷ୍ଟମୀ ହଁ ହଁ ଆସିବ। ସବୁବେଳେ ତ ଗାଁ ରେ ଦେଖ କି କଟକ ହଉନ ଦେଖ କିନ୍ତୁ ସବୁଆଡେ କଣ ସବୁ କଥା ସମସ୍ତେ କଣ ଜାଣି ଥାଆନ୍ତି କି? ମାନେ ନୂଆ ନୂଆ ସମସ୍ତେ ଶୁଣନ୍ତି ନା
ହଁ ତାପରେ ସବୁ ଜ କରେ ସବୁ ଡିଷ୍ଟ୍ରିକ୍ଟ ର ପୂଜାର ବିଧି ଗୁଡା ଅଲଗା ଅଲଗା ଥାଏ କାହାର କିଛିଟା କିଛି ପ୍ରକାର ଚେଞ୍ଜେସ୍ ଥାଏ।
ହଁ ଆମର ମାନେ ଆମର ଏଠି ମାନେ ଗାଁ ସାରା ଲୋକ ମିଶିକି ବି ଯାତ୍ରା ବି ମାନେ କରନ୍ତି ମାନେ ଚା ମାନେ ପାଞ୍ଚ ଦିନି ହୁଏ ନା ଷଷ୍ଠୀ ପୂଜା ଠାରୁ ନବମୀ ପର୍ଯ୍ୟନ୍ତ ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନି।
ହୁଁ।
ମାନେ ଯାତ୍ରା ବି ହୁଏ। ମାନେ ଗାଁ ସାରା ମିଶିକି ଯାତ୍ରା କରନ୍ତି ଚାରି ଦିନି ଯାତ୍ରା ବି କରନ୍ତି। ସବୁ ଆସନ୍ତି ଦେଖନ୍ତି।
ହଁ ସେ ଯାତ୍ରାରେ କଣ ଯାତ୍ରା ଦେଖ ମଜା ନାହିଁ କିନ୍ତୁ ଯାତ୍ରାରେ ବୁଲିକି ଯାଇକି ଯୋଉ ସବୁ ମଟର ବୁଟ ବେଲୁନ୍ ବଲ୍ କିଣିବାକୁ ମଜା ଲାଗେନି ସେ
ହଁ ହଁ ସେଏ ତ ମାନେ ଦୋକାନ ବି ବହୁତ୍ ପଡେ଼ ଖାଇବା ଦୋକାନ ହଉ କି ମାନେ ଇଏ ଦୋକାନ ହଉ। ହେଲେ ଯେମିତି ଯୋଉ ଓଳା ଶୁଣି ଯୋଉ ଗୁମ୍ଫା ଟା ଆମେ ଯୋଉ ବୁଲିବା ପାଇଁ ଯାଉ ହଁ ତମେ କେବେ ଯାଇଛ?
ନାଇଁ ମୁଁ ଆଜି ନୂଆ ଶୁଣୁଛି ନା
ନେନେ ସେଠିକି ଯୋଉ ଓଳା ଶୁଣି ଗୁମ୍ଫାରୁଛନ୍ତି ସେଇଟା କଣ ମାନେ ମନ୍ଦିର ଟା ରହିଲା କଣ ପୁରା ପାହାଡ଼ ଉ ଉପରେ ରହିଲା ଅଁ ତଳେ ରହିଲା ଦୋକାନ୍ କିନ୍ତୁ ଏଠି କଣ ପାଖାପାଖି ରହୁଛି ନା ନନ୍ଭେଜ ହବନି ଠାକୁଙ୍କ ପାଖରେ ମାଆଙ୍କ ପାଖରେ ନନଭେଜ ହବନି ଯାହା ହବ ସାଧା ଖାଇବାଟା ହବ କିନ୍ତୁ ସେଠି ଫାରେ କିନ୍ତୁ ସେଟା ଠାକୁର ମାନେ ତାଙ୍କ ପାଖରେ କଣ ଶୁଖୁଆ ଭୋଗ ବି ହୁଏ। ତମେ ସେଇଟା ଜାଣିନଥିବ। ସେଟା ଶୁଖୁଆ ଭୋଗ ବି ହୁଏ ମାନେ ଠାକୁର ଖାଆନ୍ତି ମାନେ ଯୋଉମାନେ ବି ଯାଇଥାନ୍ତି ସେମାନେ ବି ଖାଆନ୍ତି ସେ ଏଠ ନନ୍ଭେଜ୍ ହେରିକା ହୁଏ ଚଳିବ କିନ୍ତୁ ଏଠି ମାନେ ହୁଏନି। କିନ୍ତ ଯୁଆଡେ଼ ଗଲେ ବି ନନ୍ଭରିକା ହୁଏ କିନ୍ତୁ ମାନେ ମନ୍ଦି କିନ୍ତୁ ଏଠି କିନ୍ତୁ ହୁଏନି।
ଆଚ୍ଛା।
ତମେ ଆସିବ ଦୁର୍ଗାଷ୍ଟମୀ ଦେଖିଦେଇକି ଯିବ।
ହଁ ଏଇ ବର୍ଷ ତ ଆସିହବନି ନେକ୍ସଟ ଇୟର କେମତି ପକ୍କା ଯିବି କଣ ତ ଠାରଙ୍କୁ ଦେଖ୍ ବୁନି ତ ଯାଇକି ବି କିଛି ଲାମ୍ବ ନାହିଁ ମୁଁ ଜାଣିପାରିବୁନି। ଏତେ ବାଟ ଯିବ ଯଦି ମାନେ ଠାକୁର ଦର୍ଶନ ନ କରିବ କଣ ଯିବ।
ହଁ ହଁ ହଉ ମାନେ ଯେ- ଯେବେ ଆସ କହିବ ଟିକେଉ କଲ୍ କରି ମତେ ଆଗକୁ ଟିକେ କହିବ ଆଉ ଆଉ ତାପରେ ମାନେ ତମ ମାନେ ମାନେ ଶଜ ବସା ହୁଏ ଦଶହରା ଟାଇମ ରେ ଶଜ ବସା ହୁଏ ଘରେ
ମୋ ବାପା ଘର ସବୁ ଅଛି ପଣା ଯବେ ଅଛି ସଜବାସ କିନ୍ତୁ ଶାଶୁଘରେ ଆମର କିଛି ନାହିଁ।
ଆଚ୍ଛା ହଁ ସବୁଆଡେ କଣ ସବୁ ମାନେ ଜିନିଷ କଣ ଅଛି କି ଆମେ ଏ ତ ତମ ସାଇଡା ବି ଯଦି କିଛି ଥିବ ବି ସେଇଟା ଆମେ ବି ଜାଣିନଥିବୁ ନା
ହଁ ହଁ ତାପରେ ଆମ ସଂସ୍କୃତିରେ ଦୁର୍ଗା ଥିଲା ମୋ ଶାଶୁ କହୁଥିଲେ କିନ୍ତୁ ସେଇ ଦୁର୍ଗା ଅଷ୍ଟମୀ ଦିନ ମାନେ ଜଣେ ବଡ଼ ପଦେଶୁର ଚାଲି ଯାଇଥିଲେ। ତ ସେଇଦିନରୁ ସେଇ ଓଷା ଟା ବନ୍ଦ୍ ହେଇଯାଇଛି।
ଆଛା ହଁ ସେ ଆ-ଆଗୁଆଡ ଲୋକମାନୋନ କଣ ଟିକେ କଣ ହଉଥିଲେ। ମାନେ କଣ ଏମିତି ଜନ୍ମଦିନ ବି କରନ୍ତିନି ଯଦି ବି କେୟାର ନେଇଯଇଥିବ ସେଇ ଯୋଉ ଜନ୍ମଦିନ ଦିନ ବି ଯଦି କି ଚାଲି ଯାଇଥିବ କି ମରିଯାଇଥିବ ସେଦିନ ସେଇଟା ବି କରନ୍ତିନି। ମାନେ ଆମ ଆଡେ ଜନ୍ମଦିନ ନାହିଁ କାହିଁକିନା ଜଣେ ପିଲା ମାନେ ସେଇ ଟାଇମ୍ ରେ ମାନେଡ୍ କରାଯାଇଥିଲା ତ ସେଥିପାଇଁକା ଆଉ ମାନେ ଜନ୍ମଦିନ ବି ଆମର ହୁଏ
ହଁ
ସେମିତି ଆଉ ସବୁଆଡେ କ ସବୁଆଡେ ଅଛି ଅଲଗା ଅଲଗା ମାନେ କଥା ଅ ଛିଅ
ହଁ ସବୁଆଡେ କିଛି ନା କିଛି ନିୟମ କାନୁନ ଲାଗି ରହିଛି କେତେଟା ପାଳନ ହଉଛି କେତେଟା ଖୁବ ବ ଆଜିିକାଲି ଯୁଗକୁ ଦେଖି ଇଗନୋର୍ କରା ହେଉଛି
ହଁ
ହୁଁ
ନାଇଁ ଆମର ଏଠି ଦଶହରା ମାନେ ଭଲ ମାନେ ଭଲ ଭାବରେ ହୁଏ ଲୋକ ବି ବହୁତ ବହୁତ୍ ଦୂରରୁ ଆସୁଛନ୍ତି ମାନେ ଲୋକ ଆନ୍ତି ପିଠା ପଣା ବି ହୁଏ ସଜ ହରିକା ବସା ହୁଏ ଲାଷ୍ଟ ଦିନ ମାନେ ଇଏ ବି ହୁଏ ଯୋଉ ପାଣି ଗହର ଯୋଉ ଠାକୁରଙ୍କ ପାଖରେ ବଳି ଦିଆ ହୁଏ ସେଟା ବି ଦିଆ ହୁଏ।
ହଁ
ତମେ ତ ଜାଣିଥିବ ତମ ବାପ ଘରେ ହଉଥିବ ଏ ଶାଶୁ ଘରେ ହଉନଥିବ
ହଁ ଆମେ ତ ସେଇଗୁଡା ପାଳି ପାଳିକି ଅସିଛୁ ଏଇଠି ଆମକୁ କିଛି ନ କଲା ବେଳକୁ ଆମକୁ ଭଲ ଲାଗୁନି ଆଉ କିଛି ଗୋଟେ ପର୍ବ ନାହିଁ କଣ ଭଲ ଲାଗୁନି ଯାହା ବି ହେଲେ ଗାଁ ଗହଳିରେ ପର୍ବର ସବୁ ମଜା ଅଲଗା ସେ ପର୍ବ ପର୍ବପର୍ବାଣିର ଖାଇବାର ବାସ୍ନା ବି ଅଲଗା ସବୁ ଅଲଗା କିନ୍ତୁ ଟାଉନ ରେ ସେଇ ଜିନିଷ ଟା ମିଳେନି ହ
ହଁ ଏଇଟା ସତ କଥା ନୁହଁ କି ତାଉନ କଣ ଖାଲି ବୁଲିବ ତ ବୁଲି ବାଲିକି ଆସ ସ ଧର ରୁମ୍ ଭିତରେ ରହିଲ ଗାଁ ରେ କଣ ସାଙ୍ଗସାଥି ଆସିଥିବେ କେତେ କୁଣିଆ ମନ୍ତ୍ର ଆସିଥିବେ। ତାଙ୍କ ସହିତ ସ ମାନେ ବୁଲିବାକୁ ଯାଅ ଏଟା ଖାଅ ସେଟା ଖାଅ ଯୋ ମଜା ଲାଗିବ। କୁଣିଆ ଆସି ଯୋଉ ଘରେ ରହିବେ ପାଞ୍ଚ ଛଅ ଦିନ ଟିକେ ବହୁତ ମଜା ଲାଗେ। ଆଉ ବାହାରେ ସହରରେ ଯିଏ ଆସିବେ ସାଙ୍ଗେ ସାଙ୍ଗେ ବୁଲିଲେ ଗଲେ ତାଙ୍କ ଘରକୁ।
ହଁ ତା ହେଲେ ଗାଁ ରେ ତମେ ରଜ କର କୁମାର ପୂର୍ଣ୍ଣିମା କର। ଯୋଉ ପିଠାପଣା ହୁଏ ଯୋଉ ବାସ୍ନା ଟାଉନରେ ତମେ କର ସାର୍ ସେଇ ବାସ୍ନା ଆସେନି।
ସେଇ କଥା ଗାଁ ରେ ଆଜି ଅଧିକାଂଶ ତ ସବୁ ରହୁଛନ୍ତି ଟାଉନ ରେ। ସେତିକି ମାନେ ଯେତିକି ଆମେ ମାନେ ଏଞ୍ଜୟ କରୁଛେ ଗାଁ ରେ ରହିକି ସେମାନେ କହିପାରନ୍ତି କାହିଁକି ନା। ସେମାନେ ଜପ୍ ଫପ୍ କଲେ କି କିଏ ମ୍ୟାରେଜ କରିକି ରହିଲେ ଫ୍ୟାମିଲି ନେଇକି ରହିଲେ କି ଶା ତୋର। ଆଉ ସିଏ ଆଉ କଣ ଏଞ୍ଜୟ କଣ କରିପାରୁଥିବେ କି ଯାହା ଝିଅ ବେଳେ କରିବ।
ସେଇଥିପାଇଁ ତ କୁହନ୍ତି ଯାହା ମନେ ହଉଛି କରିଯାଅ ଶୁଣିଗଲା ପରେ କଣ କରିପାରିବା। ସେଟା ତମେଁ ଜାଣିଲ।
ହଁ। କଣ ସନ୍ଧ୍ୟାବେଳେ ଆଉ ଆଇଟମ ଟା କଣ ହବ ଆଉ।
ଆଜି ସନ୍ଧ୍ୟାବେଳେ ଭାବିଛି ରାଘଛଣା କରିଦେବି। ସବୁ ଖାଇବେ।
ଆଚ୍ଛା। ହଁ ମୋ ଏଇ ଯୋଉ ପାଗ। ପାଗ ଜେମିତିଆ ଦେଇଛି ଟିକେ ଚା ଫା ଟିକେ ହେଲେ ଗରମ ଗରମ ଜିନିଷ ଟିକେ ହେଲେ। ଖାଇଲେ ଟିକେ ଭଲ ଲାଗିବ।
ଯାହା ତ ଏବେ ହବ ତମ ସହିତ କଥା ହଉଚି। କଥା ହେଇସାରେ ଯାଇକି ଚା ଫା ବସେଇବି ସମସ୍ତଙ୍କୁ ଡାକିବି। ପିଇଦବୁ, ତାପରେ କଣ ଟିଫିନ୍ ହବ ସେ ଚିନ୍ତା କରାହବ। ସମସ୍ତଙ୍କର ମତ ଅଲଗା ନା, କିଏ କଉଟା ଖାଇବ କିଏ କୋଉଟା ନ ଖାଇବେ।
ହଁ, ଏଇ ତ ଏଇ ତ ମାନେ। ଏଇ ତ ଲାଇଫ ଆଉ, ସକାଳୁ ଉଠିବ କାମ କର, ଘର ଲୋକଙ୍କୁ ଖାଇବା ପାଇଁକି ଦିଅ। ଫେରେ ଦି ପର ପାଇଁକା ରୋଷେଇ କର, ଫେରେ ରାତି ପାଇଁ ରୋଷେଇ କର।
ହଁ।
ଏଇ ହଉଚି ଜୀବନ।
ହଁ।
ହଉ, ହଉ ତାହେଲେ ତମେ ଯାଅ କଣ କରିବ ମୁଁ।
ଆଚ୍ଛା ହଉ, ହଁ ହଁ ହଁ।